ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। କଣ କରୁଛୁ? କଣ କରୁଛୁ?
ବସିଛି, ତୁ କଣ କରୁଛୁ?
ମୁଁ ବି ବସିଛି। ତମଆଡେ ଗରମ ହୋଉଚି?
ତମଆଡ଼େ?
ହଁ ଆମ ଆଡ଼େ ବି ଗରମ ହେଉଚି।
ଆଉ ତୋର ଦେହ ଭଲ ଅଛି ନା?
ହଁ ଭଲ ଅଛି, ତୁ କେମିତି ଅଛୁ?
ହଁ ସେମିତି ଠିକ ଠାକ।
ଆଚ୍ଛା ଆଜି ଖାଇଥିଲୁ କଣ?
ତ ଡାଲି ବିରି ଡାଲି। ଜାଣିଥିବୁ ବିରି ମାନେ ଓଡିଆ ଘରର ଦେଶୀ ଖାଇବା।
ହଁ ହଁ।
ତା ସହିତ କୋଶଳା ଶାଗର ଭଜା। ଆଉ ଆମ୍ବ ବଢିଚୂୁରା।
ଆଚ୍ଛା।
ଆଉ ଆଳୁ ପୋଟଳ ର ଭଜା ଆଉ, ତୁ?
ମାନେ ଗୋଟାଏ ବତ ଏତେ ସବୁ ଖାଇବା ଖାଇ ଯାଇଥିଲୁ
ହଁ।
ହଁ ଦୁର୍ବଳିଆ ଛ ଖାଇ ଟିକେ ମୋଟା ହେଇଯା ଆଉ। ହ ମୁଁ ଖାଇଛି ପଖାଳ ଭାତ। ତା ସହିତ ଆଳୁ ପୋଡା ଯଉଟା କିି ଓଡିଆ ଘରେ ମୁଖ୍ୟ ଖାଦ୍ୟ। ନଥିଲେ ହବନି। ଆଳୁ ପୋଡ ସହିତ ଗୋଟେ କାକୁଡି ଆଉ ଦିଟା ଚେନାଚୁର। ହୁଁ।
ବହୁତ ବଢିଆ।
ହ ପଖାଳ ଭାତକୁ ଆଳୁ ପୋଡା। ଇଏ ତ ଖାସ କରି ହଁ ଇଏ ତ ଖାସ କରି ତ ମାନେ ସ୍କୁଲ ବେଳର କଥା ମନେ ପକାଇ ଦେଉଛି ସ୍ମୃତି ଯେଉଁଟାକି କି ଥାଉ ନଥାଉ ଆଳୁ ପୋଡ଼ ପକଟେ ଯଦି ଥିବ। ପେଟରେ ପେଟେ ପଖରେ ପଶିଯିବ। ଆଉ ଆଉ ତୁ ରୋଷେଇ କରିବାକୁ ତ ତ ଭଣ୍ଡ ଲାଗେ।
ହଁ ସେମତି।
ହଁ ରୋଷେଇ କରୁ
ହଁ ସେମତି ଆଉ ବେଶୀ ତ କରେନି ଘରେ।
ଆଚ୍ଛା କଣ କଣ ସବୁ ତିକ ରୋଷେଇ କରିବା ଆସେ?
ଅ ଅ ଅ ଏମିତି ଡାଲମା, ସନ୍ତୁଳା ଅ ଏମିତି ଆସେ ଆଉ କିଛିଟା ଆଉ। ତତେ ହଁ ଆସେ। ସେଇଟା ତ ସମସ୍ତଙ୍କୁ ଆସେ କାହାକୁ କିଛି ଆସୁ ନ ଆସୁ। କିନ୍ତୁ ସେଇଟା ସମସ୍ତଙ୍କୁ ଆସିଥିବ।
ଆଚ୍ଛା ତାେତେ ଇପି ଖାଇବାକୁ ଭଲ ଲାଗେ ନା ଚାଉମିନ୍ ଖାଇବାକୁ ଭଲ ଲାଗେ।
ମତେ ଇପି ଖାଇବାକୁ ଭଲ ଲାଗେ।
କାହିଁକି ସେଇଟା ଦି ମିନିଟ୍ ରେ ପ୍ରସ୍ତୁତ ହେଇଯିବ ବୋଲି।
ନାଇଁ ତାର ଟେଷ୍ଟ୍ ମତେ କିଛିଟା ଅଲଗା ଲାଗେ ଚାଉମିନ। ସାରୁ
ଆଚ୍ଛା। ସେଟା ସିନା ମାନେ ଦେଖିଥିବୁ ଟିଭି ମାନଙ୍କରେ ଆଡାଭାଟାଇସି ଦେଇଦଉଚି ମାତ୍ର ଦିଇ ମିନିଟ୍ ରେ ହେଲେ ଯିଏ ବନେଇଛି ତା ପାଇଁ କଣ ସହଜ ଲାଗି ବ ଦି ମିନିଟ୍ ରେ ସେ ବନେଇ ପାରିବ।
ନାଇଁ। ଦି ମିନିଟ୍ ତ କେବେ ହବନି।
କୌଣସି କାର୍ଯ୍ୟ ବି ଦି ମିନିଟ୍ ରେ ହେଇପାରିବନି। ଆଚ୍ଛା ମାନେ କହିବା କଥା ସେ କହିଦଉଛି ଆଉ।
ବଟ୍ ଦି ମିନିଟ୍ ରେ ସେଟା ହେଇପାରିବନି କେବେ।
ହଁ। ଆଚ୍ଛା ପୋଟଳ କଷା ରେସିପି ଉପରେ ଟିକେ କଥା ହବା ପୋଟଳ କଷା
ହଁ।
ପୋଟଳ ରସା ରେସିପି ଉପରେ ଟିକେ କଥା ହବା।
ହୁଁ ନିଶ୍ଚିନ୍ତ ଭାବରେ।
ମୁଁ କହୁଛି ତାପରେ ତୁ କିଛି କହିବୁ ଠିକ୍ ଅଛି।
ଠିକ୍ ଅଛି।
ହୁଁ ପୋଟଳ ରସା ର ଖାଇବା ଯେମିତି ସେଟା ତ ଓଡ଼ିଆ ଘ ଘରର ପାରମ୍ପାରିକ ସ୍ଵାଦ ଥାଏ। ପୋଟଳ ତ ବର୍ଷା ଦିନର ସବୁଠୁ ମିଠା ପରିବା ଯୋଉଟା କି କୁହାଯାଏ। ପୋଟଳ ରସା ଖାଲି ଭାତ ସହିତ ଖାଇପାରିବ ରୁଟି ସହିତ ବି ଖାଇପାରିବ ଖାସ୍ କରି ପୁରୀ ସହିତ ତ ସାଙ୍ଗରେ ତ ବହୁତ୍ ଜମିବ ହଁ ନରମ ନରମ ପୋଟଳ କୁ ତା ସହିତ ବହଳିଆ ବହଳିଆ ଝୋଳ ଆ ପୁରି ରା ଘର ସାରା ବାସ୍ନାରେ ପୁରା ଭରିଯିବ।
ହଁ।
ଆଚ୍ଛା ତା ପାଇଁ ସାମଗ୍ରୀ କିଛି ଅଛି ତୁ କହ।
ହଁ ସାମଗ୍ରୀ ଯେମିତି କିି ଆମେ ପୋଟଳ ପାଁଶହ ଗ୍ରାମ ନେଇ ନେଇପାରିବା। ପୋଟଳ ପାଁଶ ଗ୍ରାମ୍ ବାରଡା ରୁ ପନ୍ଦର ଟା ମଧ୍ୟମ ସାଇଜିର ନେଇଯିବା। ଆଳୁ ଗୋଟେ ବଡ଼ ପଟ ଯେମିତିକି ଇଛା ଅନୁସାରେ କାଟି ପାରିବା ଲମ୍ବା, ଛୋଟ ଯେମିତି ଦିଟା ବଡ଼ ବଡ଼ ପିଆଜ ତାକୁ ବହୁତ୍ ଛୋଟ ଛୋଟ ଭାବରେ କାଟିବା ଆଉ ଦୁଇଟା ଟମାଟର ନେବା। ତାକୁ ବି ଆମେ ଇଚ୍ଛା କାଟିକି ପକେଇପାରିବା ନଚେତ୍ ତାକୁ ଆମେ ବାଟିକି ବି ପକେଇ ପାରିବା, ଅଦା ରସୁଣ ବଟା ଦି ଚାମଚ ଯଦି ଆମେ ତାକୁ ଶିଳରେ ବାଟିକି ବି ନବା ନା ଏବେ ତ ଗ୍ରାଇଣ୍ଡର ମେସିନ ଆସିଗଲାଣି କିନ୍ତୁ ଆମେ ଯଦି, ତାକୁ ଆମେ ଶିଳରେ ବାଟିକି ମାନେ ବ୍ୟବହାର କରିବା ନା ତା ତ ସ୍ଵାଦ ଟ ଆହୁରି ଦୁଇ ଗୁଣ ହେଇଯାଏ। ଆଉ କଞ୍ଚାଲଙ୍କା ଦୁଇଟା ବି ପକେଇ ପାରିବା ତାର ସ୍ଵାଦକୁୁ ଆହୁରି ଅଧିକ
ମାନେ ଶିଳର ବଟାର ସ୍ଵାଦ ବର୍ ଗୋଟେ ଅଲଗା ଆସେ ଆଉ ତାକୁ ମସଲା ଗ୍ରାଇଣ୍ଡର ଯେଉଁଟା ଗ୍ରାଇଙ୍ଗ୍ କରନ୍ତି ତାର ବି ସ୍ଵାଦ ଅଲଗା ଆସେ। ଆଉ ଯଦି ତାକୁ ଆମେ ଛେଚିକି କରିବା ହେମଦସ୍ତା ଯେମିତି ଛେଚିକି କରୁଛନ୍ତି ତାର ବି ସ୍ଵାଦ ଅଲଗା ଆସେ ନା। ମସଲା ଯେମିତି କି ସୋରିଷ ତେଲ ଚାଳିଶ ଚାମଚ ଜିରା ଗୋଟେ ଚାମଚ ତେଜପତ୍ର ଗୋଟେ ଚାମଚ ଡାଲଚିନି ଗୋଟେ ଇଞ୍ଚର ଆଉ ଗୁଜୁରାତି ଦୁଇଟା ତା ସହିତ ହଳଦୀ ଗୁଣ୍ଡ ଆଉ ଗୋଟେ ଚାମଚ ଲଙ୍କାଗୁଣ୍ଡ ଦି ଚାମଚ ନଲେ ଚଳିବ, ସେଟା ତମ ଉପରେ ନିର୍ଭର କରେ। ଯିଏ ଅଧିକ ରାଗ ଖାଇଥାଏ ତା ପାଇଁ ଅଧିକ ରାଗ ପଡିବ ଯେ। କମ୍ ରାଗ ଖାଉଥାଏ ତାର କମ୍ ଲଙ୍କାାଗୁଣ୍ଡ ପଡ଼ିବ ଆଉ ସେମିତି ଧନିଆ ଗୁଣ୍ଡ ବି ଗୋଟେ ଚାମଚ ଚଳିବ, ଆଉ ଜିରା ଗୁଣ୍ଡ ବି ଗୋଟେ ଚାମଚ। ଆଉ କିଛି ଗରମ ମସଲା ଆଉ ସ୍ଵାଦ ଅନୁସାରେ ଲୁଣ। ଚିନି ନେଲେ ଚଳିବ ନିଜ ଇଚ୍ଛାରେ। ସଜବା ପାଇଁ ତ ଧନିଆ ପତ୍ର ପୁରା ଆଗ ରହିବା କଥା।
ହୁଁ।
କହ
ତାପରେ ପ୍ରସ୍ତୁତି ପ୍ରଣାଳି। ପ୍ରସ୍ତୁତି ପ୍ରଣାଳୀ କବ ଗଲେ ଫାଷ୍ଟ ପ୍ରଥମେ ଆମେ ପୋଟଳକୁ କାଟିବା। ପୋଟୁଳକୁ ଆମେ ଦୁଇ ମୁଣ୍ଡିଆ କରି କାଟିଦେଲେ ପୁରା ବି ଚୋପା ଛଡେଇବା ନାହିଁ ହେଲା ଆଡେଇକି ଛେଲି ଦେଇକି ତାକୁ ଦୁଇ ମୁଣ୍ଡିଆ କରି କାଟିଦେଲେ ତା ଭିତରକୁ ଭାଜିଲା ବେଳେ ନା ମସଲା ଟା ଭିତରକୁ ବି ପଶିବ ଆଉ ଦେଖିବାକୁ ବି ବହୁତ ସୁନ୍ଦର ଲାଗିବ।
ଆଚ୍ଛା।
ପୋଟଳକୁ ଲମ୍ବାରେ ଦୁଇ ଫାଳ କି ଗୋଟା ରଖିପାରିବା। ବଡ ବଡ ହେଲେ ଚାରି ଫାଳ କରିବା। ଯଦି ଛୋଟ ହୁଏ ନା ତାକୁ ଆମେ ଦି ଫାଳ ହିଁ କରିକି ରଖିଲେ ଭଲ ଦେଖାଯିବ ଆଖିକୁ ସୁନ୍ଦର ଲାଗିବ। କଡେଇରେ ଦୁଇ ଚାମଚ ସୋରିଷ ତେଲ ଗରମ କରି ପୋଟଳକୁ ଧିମା ଆଁ ଚଂ ରେ ହାଲକା ସୁନେଲି ହେବା ଯାଏ ଭାଜିବା। ସୋରିଷ ତେଲରେ ଭାଜିଲେ ନା ତାର ସ୍ଵାଦ ଟା ଦୁଇ ଗୁଣା ହୋଇଯାଏ।
ହଁ।
ଟିକେ ଲୁଣ ହଳଦୀ ଭାଜିଲେ ଲୁଣ ହଳଦୀ ପକେଇ ଭାଜିଲେ ରଙ୍ଗ ବହୁତ ଭଲ ଆସିବ। ବେଶି ବି ଭାଜିବାନି ନହେଲେ ଝୋଳରେ ନରମ ହେଇଯିବ।
ହଉ।
ତାପରେ ତାକୁ ଆମେ ଭାଜି କାଢିଦବା। ତାପରେ ତୁ କିଛି କହ ରାସ୍ତା ବନେଇବା ପାଇଁ
କଣ ପଳେଇଲାବେ? ହ୍ୟାଲୋ।
ହଁ‌।
କଲ୍ ପଳେଇଛି କଣ।
ହଁ, ଯେମିତି ରସ ବନେଇବା ପାଇଁ ସେଇ କଡେଇରେ ଆଉ ଦି ଚାମଚ ତେଲ ନବା। ଆଁ ଗରମ ହେଇଗଲା ପରେ କିଛି ଜିରା ଆଉ ତେଜପତ୍ର ଗୋଟେ ଡାଲଚିନ ଖଣ୍ଡ ଆଁ ଗୁଜୁରାତିକୁ ଫୁଟେଇବା, ଆଁ ପିଆଜ ତ କଟା ହେଇଥିବ କଟା ପିଆଜ ପକେଇବା, ପିଆଜର ସୁବର୍ଣ୍ଣ ରଙ୍ଗ ଯେମିତି ହୋଇଯାଏ ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏ ତାକୁ ଭାଜିବା, ହାଁ ସୁନେଲି ହେଲା ପର୍ଯ୍ୟନ୍ତ। ସମୟ ବି ଲାଗିବ ଧୈର୍ଯ୍ୟ ବି ରଖିବା, ଧୈର୍ଯ୍ୟ ରଖିଲେ କାରଣ ଏଇ ଏଟା ହିଁ ସ୍ୱାଦ ଲାଗିବ ନା, ଯେମିତି ଅପେକ୍ଷାର ଫଳ ମିଠା ହୋଇଥାଏ। ସେଇଭଳିଆ। ଆଁ ଅଦା ରସୁଣ ବଟା ହେଇଥାଏ ତାକୁ ବି ନବା ଆଁ କଞ୍ଚା ଲଙ୍କା ଦେଇକି ଗୋଟେ ମିନିଟ୍ ଭାଜିବା। ଭାଜିକି ଅଳ୍ପ ପାଣି ଦେଇ ଦେଇ କଷିଲେ ତାର କଞ୍ଚା ବାସ୍ନା ବି ଯିବ ଆଁ ତା ସହିତ କଟା ହୋଇଥିବା ଟମାଟର ଦବା। ନରମ ହେବା ଯାଏ ତାକୁ ଭାଜିବା, ତା ଉପରେ ହଳଦୀ ଆଁ ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଲୁଣ ଦେଇ ମସଲାରୁ ତେଲ ଛାଡ଼ିବା ଯାଏ କଷିବା ଅଳ୍ପ ପାଣି ଛିଞ୍ଚି ଛିଞ୍ଚି ଦେଲେ ମସଲା ଜମା ଜ ଜଳିବନି ଯଦି ଆମେ ପାଣି ନ ଦବା ମସଲା ଆମର ଜଳିଯିବ ପିତା ବି ଲାଗିବ ଖାଇଲେ। ଯଦି ଆଳୁ ଆମେ ଦବା ତାହେଲେ ଏବେ ସେଇ ମସଲା ଉପରେ ପକେଇ ଦବା ଯାହାକୁ ଦି ମିନିଟ୍ ମସ୍ ଲା ସଙ୍ଗେ ଭାଜିବା। ଆଳୁ ସେମିତି ମସଲା ସହିତ ଲାଗିବ ତାପରେ ଦି କପ୍ ପାଣି ଦେଇ ତାକୁ ଫୁଟେଇବା। ଆଳୁ ସିଧା ସିଝିଗଲେ ପୋଟଳକୁ ଆମେ ପକେଇଦବା। ଢାଙ୍କିଦବା ମିଡ଼ିଅମ୍ ଆଞ୍ଚରେ। ହଁ ତା ସହିତ ଦଶରୁ ବାର ମିନିଟ୍ ତାକୁ ସିଝାଇବା। ଆଁ ପୋଟଳ ନରମ ହେବା ଦରକାର କିନ୍ତୁ ଭାଙ୍ଗି ଯିବନି ଆମ୍ ମିଶିଗଲେ ତ ଆମର ସ୍ୱାଦ ହିଁ କିଛି ରହିବନି ନା ଝୋଳ ଯେତିକି ବହଳିଆ ଦରକାର ତାକୁ ଆମେ ସେତିକି ରଖିବା ଶେଷରେ ପାରିବ ଯଦି ଟିକିଏ ଚିନି ଆଉ ଟିକେ ଗରମ ମସଲା ଆଉ କଟା ହୋଇଥିବା ଧଣିଆ ପତ୍ର ପକେଇ ଦେଇ ଆମେ ଗୋଟେ ମିନିଟ୍ ମିନିଟ୍ ତାକୁ ରଖିଦବା ଢାଙ୍କିକି ଆ ତା ପରେ ପାଞ୍ଚ ମିନିଟ୍ ଢାଙ୍କି ରଖି ସାରିଲା ପରେ କାଢ଼ିଦବା। ଯେମିତି ବାସ୍ନା ହବ ଗରମ ମସଲାର ଗୋଟେ ବାସ୍ନା ଥାଏ ନା।
ହଁ।
ହଁ ଘର ସାରା ଯୋଉଟାକି ମହକି ଉଠେ।
ହଁ।
ସେଟା ଛାଡେ ସେଟା ଛାଡେ ଆଉ କିଛି କହ। ହଁ ତୋତେ ଖାଇବାକୁ ଭଲ ଲାଗେ ପୋଟଳ ରସା?
ହଁ ବହୁତ ଭଲ ଲାଗେ।
ମାନେ ଆଳୁ ସହିତ ହଁ ଆଳୁ ସହିତ ଭଲ ଲାଗେ, ନା ବିନା ଆଳୁରେ?
ଆଳୁ ସହ ଭଲ ଲାଗେ।
ଆଛା ତୁ ଖାଉ, ମାନେ ଭାତରେ ଖାଇବାକୁ ପସ୍ ନ୍ଦ କରୁ ନା ରୁଟିରେ ନା ପୁରିରେ?
ଗରମ ଭାତ ସହିତ ଯଦି ଟିକେ ଗୁଆ ଘିଅ। ତା ସହିତ ପୋଟଳ ରସା କିଛି ମଜା ହିଁ ଅଲଗା ତା ସହ ରୁଟି ବି ଭଲ ଲାଗେ ପୁରି ବି ଭଲ ଲାଗେ। ଯିଦି କିଛି ଚକୁଳି ବି ପିଠା ହେଇଯିବ ନା। ଚକୁଳି ପିଠା ଆମ ଓଡିଆ ଘରର ତ ବେଶୀ ତି ଖାଇବା ତା ସହ ବି ବହୁତ ବଢିଆ ଲାଗିବ।
ଚକୁଳି ପିଠା ଯେଉଁଟାକି ବିରିରେ ଆଉ ଅରୁଆ ଚାଉଳ ରେ ହୁଏ।
ହଁ।
ଆଚ୍ଛା ତେଲିଆ ତେଲିଆ ହେଇଥିବ। ନରମ ନରମ ହେଇ ଥିବ ପତଳା ପତଳା ବି ହେଇଥିବ। ଧରିଲେ ଛିଡି ଛିଡ଼ି ବି ଯାଉଥିବ ସେଇ ଟାଇପର ଚକୁଳି ନା।
ହଁ।
ମାନେ ତୋର ବି ପସନ୍ଦ ଏଇଭଳି ଚକୁଳି।
ହଁ।
ଆଚ୍ଛା ଆ ଚକୁଳି ତ ମୋର ମାନେ ପ୍ରାୟ ସବୁବେଳେ କିଛି ପିଠା ମୋତେ ଭଲ ଲାଗୁ କି ନ ଲାଗୁ ମୋର ଚକ ଚକୁଳି ପିଠା ମତେ ବହୁତ ଭଲ